ହ୍ୟାଲୋ ଜୟ ଜଗନ୍ନାଥ ଆଜ୍ଞା ନମସ୍କାର ଭଲ ଅଛନ୍ତି?
ହ୍ୟାଲୋ
ନମସ୍କାର ଆଜ୍ଞା ଭଲ ଅଛନ୍ତି
ନମସ୍କାର ଜୟ ଜଗନ୍ନାଥ ଆଜ୍ଞା ଭଲ ଅଛି ଆଜ୍ଞା ଆପଣ କେମତି ଅଛନ୍ତି?
ବହୁତ ବଢିଆ ଆଉ ଆଉ ଯେମିତି ପାଗ ବି ଦେଇଛି ପୁରା ବୁଲି ବିନ୍ଦାସ ମ ବସ୍ତି କରିକି ବହୁତ ବଢିଆ ଅଛି କଣ କରିଥିଲେ ଆଜ୍ଞା?
ଏଇ ବସିଛି ଆଉ, ଆଉ ଖାଇଥିଲେ କଣ?
ହଁ ମାଛ ଆଜି ହେଇଥିଲା ଦ୍ଵିପହରେ ଏଇ ଯୋଉ ସନ୍ଧ୍ୟା ବେଳେ ଭୋଜିଟେ ଅଛି ରାତି ଏବେ ଯିବୁ ଏବେ ଆଉ ଆଉ ଟିକେ ପରେ ଆଉ ମୋ ଭଉଣୀର ଦିଅରର ବାହାଘର ତ ସେଇ ଭୋଜିଟେ ଅଛି ଗୋଟେ ଯିବୁ ଆଉ
ଆଛା ଆପଣଙ୍କର ମ୍ୟାରେଜ ସରିଲାଣି
ମୋର ଆଜ୍ଞା ମ୍ୟାରେଜ ସରିଲାଣି ମୋର ପୁଅଟେ ଚାରି ବର୍ଷର ଏଇ ବାହୁଡାକୁ ଏଇ ମାସ ବାହୁଡାକୁ ତାକୁ ହବ ଚାରି ବର୍ଷ ହବ
ଓହ
ଏବେ ଏବେ ନୂଆ ନୂଆ ସ୍କୁଲ ଯାଉଛି ଆଜ୍ଞା ଆଜ୍ଞା ବହୁତ ବଢିଆ ଅଛନ୍ତି ଆପଣଙ୍କର?
ହଁ ହଁ ଭଲ ଅଛନ୍ତି
ଆଉ କି କିଏ ରୁହନ୍ତି ଫ୍ୟାମିଲିରେ?
ଫାମିଲି ମମି ବାବା ଭାଇ ଭାଉଜ
ଆପଣ କଣ କରନ୍ତି? ସର୍ଭିସ୍ ନା ପଢୁଛନ୍ତି
ନାଇଁ ମୁଁ ଜବ୍ କରିଥିଲି ଏବେ ଜବ୍ ଛାଡିକି ଘରେ ଅଛି
ଆଛା କଣ ପାଇଁ ଛାଡିଦେଲେ ନା ପର୍ସନାଲି କିଛି
ହଁ ସେତେ ଫାମିଲି ପ୍ରୋବ୍ଲେମ୍ ଥିଲା
ଆଛା ଆଚ୍ଛା ମାନେ କଣ କ୍ୱାଲି କ୍ଵାଲିଫାଏଡ ଗ୍ରାଜୁ - ମୁଁ ଆଜ୍ଞା ଏମ୍ ଏଚ ଆର ରେ ଅଛି ଷ୍ଟେନୋ ଅଛି
ଆ ଗ୍ରାଜୁଏସନ୍
ଆଉ ପକଉନାହାନ୍ତି ବହୁତ ବାହାରୁଛି ଏବେ ବି। ପଢାପଢି କରିଥିବେ ଯଦି ପକାନ୍ତୁ ଆଉ ଆପଣଙ୍କ ପଟେ ବହୁତ ଭଲ ଜାଗା କଣ ବୁଲିବା ପାଇଁ ଦର୍ଶନୀୟ ଫେମସ ଜାଗା?
ଆମର ମା ବିରଜା
ଯାଜପୁର ଆଜ୍ଞା। ଆଚ୍ଛା ମୁଁ ଯାଇଚି ଆଜ୍ଞା। ମୁଁ ଆଗୁରୁ ଯାଇଚି। ମହାବିନାୟକ ବି ଯାଇଚି ମହାବିନାୟକ। ଆମର ଆଜ୍ଞା କପିଳାସ, ଜୋରନ୍ଦା। ତପୋବନ, ସପ୍ତଶଯ୍ୟା। ସାପୁଆ। ଆସିଚନ୍ତି ଢେଙ୍କାନାଳ ବୁଲି?
ହଁ କପିଳାସ, ଜୋରନ୍ଦା ଆଡେ ଯାଇଚି।
ଆଚ୍ଛା ଛା ଲାଗିଲା ଆମ ଢେଙ୍କାନାଳ?
ବହୁତ୍ ଭଲ୍ ଲାଗିଲା।
ବରା ଖାଇଚନ୍ତି ନା ନାଇଁ? ଆମ ଫେମସ୍।
ହଁ ନା ନା ମୁଁ ଗୋଟେ ଥରେ ଯାଇଥିଲି। ମୁଁ ଗୋଟେ ଦିନ ବୁଲିକି ଆସଚି। ହୁଁ ହୁଁ।
ଆଚ୍ଛା ଆଚ୍ଛା ଏବେ ମଗଜି ଲ ଜି ଆଇ ଟ୍ୟାଗ୍ ପାଇଚି ଫେମସ୍ ଏବେ।
ଅ ହଁ ନା ମୁଁ ଆ ଏବେ ଆଉ ଯାଇନି ସେଟା ବହୁତ ଦିନ ତଳେ ଯାଇଥିଲି ନାଇନି ।
ଏବେ ମୁଁ ଭାବୁଚି ନାଇଁ ମାନେ ଇଏରେ ତ ବାହାରିଚି, ପେପର ରେ ବି ବାହାରି ଥିଲା ନା ନ୍ୟୁଜ ରେ ବି ଦେଖୁଥିବ ଆପଣ ଦେଖିଥିବେ ମେଁ ବି। ଆ ମଗଜି ଲଡୁ ଗୋଟ୍ ତେ ତିଆରି ହୁଏ ଛେନା ରୁ, ସେଇଟା ଫେମସ୍ ଏବେ ଢେଙ୍କାନାଳ ପ୍ରସିଦ୍ଧ ହେଇ ଯେ ଟାଇମ୍ ଆଜ୍ଞା ଆଜ୍ଞା। ହଁ କିଛି ନାହିଁ ସବୁ ଜିନିଷ ସମସ୍ତେ ଜାଣନ୍ତି କି? ଠିକ୍ ଅଛି କିଛି ନାହିଁ।
ଆଉ ଆପଣ ଯାଜପୁର କେତ ଥର ଆସିଲେଣି?
ମୋ ଶୁଣିଚି ବହୁ ଥର ହବ। ହଁ ମୁଲ୍ ଦଶଥର ତ ଚଦି ଯାଇ ସ୍ବା ହାଲୋ ଶୁଭିଲା କି ଆଁ? ବୋଲ୍ ହାଲୋ।
ହଁ ହଁ ଠିକ୍ ଅଛି।
ଆଜ୍ଞା ଆଜ୍ଞା ମୁଁ କହିଲି ମୋର ସାଙ୍ଗମାନେ ଯାଜପୁରରେ ମ୍ୟାରେଡ୍ କରିଚନ୍ତି କେତେଜଣ ମୁଁ ଯାଇଚି ବହୁତ୍ ଥର ବରଯାତ୍ରୀ ଯାଇଚି, ବୁଲିବା ପାଇଁ ବି ଯାଇଚି। ଅଛନ୍ତି କେତ ଜଣ ମ୍ୟାରେଡ୍ କରିଛନ୍ତି ସେଇ
ଆଉ ଆପଣଙ୍କ ଫ୍ୟାମିଲିରେ କିଏ କିଏ ଅଛନ୍ତି?
ବାବା, ମମି, ମୁଁ, ମୋ ୱାଇଫ ମୋ ପୁଅ। ଆଉ ଢେଙ୍କାନାଳରେ ରହୁଚି ଆଜ୍ଞା ଆଜ୍ଞା। ଏଇ ହବ ତ ଆଉ ତାକୁ ଚାରି ବର୍ଷ କହିଲି ଆଉ ପଢୁଚି ଏବେ ନୂଆ ନୂଆ ସ୍କୁଲ ଯାଉଚି ରବିଶଙ୍କରରେ ତାକୁ ଛା ରବିଶଙ୍କର ଗୋଟେ ସ୍ ସ୍କୁଲ ଅଛି ଏଇଠି ପାଖେରେ ଆମର ତାକୁ ଛାଡିଚି ଏବେ ପ୍ରି ସ୍କୁଲ ରେ। ଆ ହା। ଯାଉଚି କାନ୍ଦୁଚି ଜଗିକି ବସୁଚି ତାକୁ ଘଟେ। ହ ହଁ ସେ ଭାରି ଦୁଷ୍ଟ ହଉଚି ଆଜ୍ଞା। ଆଉ କୁଆଡେ ବୁଲି ଯାଇଚନ୍ତି ଆପଣ? ଅ ମୁଁ କହିଲି କୁଆଡେ ବୁଲି ଯାଇଚନ୍ତି ଆପଣ? କୁଆଡେ ବୁଲି ଯାଇଚନ୍ତି ଆପଣ ଓଡିଶା ବାହାରକୁ କି ଓଡିଶାର ଭିତରେ ଭଲ ଜାଗା?
ହଁ ମୁଁ ଓଡିଶା ବାହାରେ ବାଙ୍ଗଲୋର ଯାଇଚି।
କୋଉଠିକି ବାଙ୍ଗାଲୋରରେ କୋଉଠିକି?
ସେ ଆସନ୍ତି।
ଆଚ୍ଛା।
ସାଇ ବାବାଙ୍କ ମନ୍ଦିର, ସତ୍ୟସାଇ ବାବା ମନ୍ଦିର ବହୁତ ଭଲ ଲାଗିଲା।
ୟରକଡ଼ ହିଲ୍ସ ଯାଇଚନ୍ତି କି କୋଡ଼େଇ କେନାଲ ୟରକଡ଼ ହିଲ୍ସ?
ନାଇଁ ନାଇ ସିଆଡେ ଯାଇନି।
ଆଚ୍ଛା। ଆଉ କୁଆଡେ ଯାଇଚ କି?
ମୁଁ ବାହାରେ ଜବ୍ କରୁଥିଲି ଭଉଣୀ। ଆଉ ମୁଁ ବାହାରେ ଜବ୍ କରିଥିଲି ଭଉଣୀ। ବାହାରେ ରହୁଥିଲି, ବାହାରେ ବୁଲିଚି ବହୁତ୍ ଶିରିଡ଼ି ଯାଇଚି। ତ୍ରୟମ୍ବକେଶ୍ୱର ଯାଇଚି। ଆଁ ଆଉ ଏଠିକି ଯାଇଚି ଯୋଉ ଆମସ୍ ମେଘନାପୁର ଯାଇଚି। କେରଳ ବୁଲିଚି କିଛିଟା ଜାଗା ବୁଲିଚି। ଆଉ ଆମର ଏପଟ ସାଇଡ ୟୁପି ଫୁପି ତ ଯାଇଛି ହିଁ ଯାଇଛି ଦିଲ୍ଲୀରେ ତ ଥିଲି ହିଁ ଯାଇଛି ବାଙ୍ଗାଲୋର ରେ ଥିଲି ଆମର ଏଠି ହୋସୁର ବୋଲି ଗୋଟେ ଜାଗା ଅଛି ବାଙ୍ଗାଲୋର ରେ ସେଇଠି ଥିଲି ସେଇଠି ଅର୍କଡହିଲସ ଆଉ କୋଡିଆ କେନାଲ ପାଖ ବୋଲି ମୁଁ ପଚାରିଲି କୁ ଯାଇଛନ୍ତି କି ନାଇଁ ମେ ବି ବାଙ୍ଗାଲୋର କହିଲେ ୱାଇଟ ଫିଲଡରେ ରହୁ ଥିଲି ବାଙ୍ଗାଲୋରରେ ୱାଇଟ୍ ଫିଲ୍ଡ ଯଦି ଶୁଣିଥିବେ ସେଇଠି ରହୁଥିଲି। ମୁଁ ଦିଇ ହଜାର ଚଉ ତେର ପାଖାପାଖି ସରି ସରି କଣ କହିଲେ?
ମୁଁ କହିଲି ସେଇଠି କେତେ ବର୍ଷ ରହିଛନ୍ତି?
ଏଇ ଦି ବର୍ଷ ଭଳିଆ ହୁସୁରରେ ତ ଏୟାର ୱାର୍କସ ରେ କାମ କରୁଥିଲି ତାପରେ ଦିଲ୍ଲୀରେ କାମ କଲି ଏ ଇଣ୍ଡିଆରେ ବର୍ଷେ ଦି ହଜାର ମା ସତରରେ ଭଉଣୀ ମୁଁ ଛାଡିଲି ଚାକ ମୋ ମାଆ ଯୋଗୁ ମୋ ମା କାନ୍ଦିଲା ମଥୁରା ବୃନ୍ଦାବନ ସବୁ ବୁ
ହୁଁ। ସେର
ସେଇ ମଥୁରା ବୃନ୍ଦ - ଦେଖିଛନ୍ତି ନା ନାଇଁ ଟିଭି ରେ ଯେମିତି ଦେଖାଏନି ଶ୍ରୀକୃଷ୍ଣଙ୍କର ଯେମିତି ଜନ୍ମ ହଉଛି ଥିଲା ଯୋଉ ଜେଲ ଭିତରେ ଆଉ ସେ ଜାଗାଟା ପୁରା ଅ ଅଛି ଭଉଣୀ ସେ ଜାଗାଟା ପୁରା ସେମିତି ଅଛି ଯୋଉ ପଟୁ ସ୍କାଇଲାଇଟ୍ ବାଟେ ସୂର୍ଯ୍ୟଙ୍କ କିରଣ ପଡ଼େ ସେ ଜାଗା ଅଛି ଠାକୁର ଯୋଉଠି ଆଶଳା କରନ୍ତି ଯମୁନା ପାଖ ଏଥିରେ ଯୋଗଟା ହେଇକି ଅଛି ଆଜି ଦେଖିଛୁ ପୁରା ବହୁତ ବଢ଼ିଆ ଲାଗେ ଜାଗା ରାବିଡି ତ ସେଠି ହେଲଲମ୍ ବହୁତ ବଢିଆ ମିଳେ ମିଠା।
ତାଆରେ ଦେଖି ଭିଡିଓ ଗଲେ ଭିଡିଓଦେଖିଛି ଆଉ
ଆଚ୍ଛା ଯୌ ଘ୍ନାଇଁ ନାଇଁ ମୁଁ ଯାଇଥିଲି ମାଙ୍କୁ ନେଇକି ଯାଇଥିଲି ଆଗ୍ରା ବୃନ୍ଦାବନ ମଥୁରା ଅକ୍ସ ବଢ଼ିଆ ଜାଗା ଅଛି ଶୁଣିଥିବେ ଯଦି ସେଇଠି ଶ୍ରୀକୃଷ୍ଣଙ୍କେ ବଢିଆ ଦେଖ ଖାଏ ଯୋଉ ଡିଡି ଆନିମେସନ ରେ ଗୋଟେ ସେ ଭିଡିଓ ଚଲାନ୍ତି ସେଇଟା ବହୁତ
ହଁ ହଁ ମୁଁ ସେଇଟା ବି ଦେଖିଛି ଭିଡିଓ କଲେ ଦେଖିଛି।
ଆଜ୍ଞା ହଁ ସେଇଟା ବହୁତ ସେଇଟା ମାଆ କୁ ଦେଖେଇଲି ସେମିତି ତାକୁ ବୁଲେଇଲି। ଆଉ ହେଠୀ କାନ୍ଦିଲା କହିଲା ନାହିଁ ଏଠି ରହିବା ଦରକାର ନାହିଁ କିଛି ଇଏ ସିଏ ଏମିତି ହେଇକି ପଳେଇ ଆସିଲୁ। ଚାକିରି ଛାଡ଼ିଦେଲୁ ଦିଇ ହଜାର ସତରରେ ଚାକିରି ଛାଡ଼ିକି ଆସିଲୁ। କମ୍ପ୍ଲିଟ କରି ସାରିଲି ଦି ହଜାର ବାର ପାଖାପାଖି ମୋର ଗ୍ରା ଏବେ ଆଜ୍ଞା ଘର ପାଖରେ ମା ପାଖରେ ଏବେ ବି ଅଛି ଆଜି ବାବା ଆଉ ଶୁଣନ୍ତୁ ଭଗବାନଙ୍କ ଦୟାରୁ ଭଲ ବି ହେଲା ମୋ ମାଆ କୁ ମାନେ ଛାଡ଼ିକି କଉ ନା କୋଉ ଦୃଷ୍ଟିରୁ ଆଣିଥିଲା ମୋ ବାପାଙ୍କୁ କ୍ୟାନସର ହେଇଗଲା। ମାନେ ବାବାରି ଏମ୍ସ ରେ ଆଜ୍ଞା ଶୁଭୁଚି ଆଜ୍ଞା ଭଉଣୀ ହ୍ୟାଲୋ
ଏ ଯୋଉ ବର୍ଷା ପାଇଁ ଏ
ହଁ ହଁ ହଁ ହଁ ମୁ କହିଲି ଏମ୍ସରେ ବାବା କ୍ୟାନସର ପେସେଣ୍ଟ ତ ସେଥିପାଇଁ ଏମସେରେ ତାଙ୍କୁ ଦେଖଉଥିଲୁ ଏବେ ଭଲ ଅଛନ୍ତି ବାବା। ତ ମୁଁ ଥିଲି ବୋଲି ହିଁ ବହୁତ ହେଲ୍ପ ହେଇଗଲା ଘରରେ। ନହେଲେ ମମି କଣ କରିଥାନ୍ତା ଏକୁଟିଆ ବାଇଆ ହେଇଯାଇଥାନ୍ତା।
ଆପଣଙ୍କର ଏକା ବୋଧେ।
ଆଜ୍ଞା ହଁ ମୁଁ ଗୋଟେ ପୁଅ ମୋର ଗୋଟେ ଭଉଣୀ ସେ ମାରେଡ। ସେ ବାହାରେ ରହୁଛି।
ଆପଣଙ୍କ ୱାଇଫ୍ କଣ କରନ୍ତି?
ନାଇଁ ସେ ହାଉସ ୱାଇଫ୍ ଭଉଣୀ। ସେ ଘର ରହେ ତାର ଏତେ ଇଣ୍ଟରେଷ୍ଟ ନାହିଁ କାମ କରିବାରେ। ସେ ମନା କରିବ ମତେ ନା ମୁଁ କିଛି କରିବିନି ଥାଉ ତମେ କିଛି ଦେଖ
ହ ମଲା ସମସ୍ତଙ୍କର ଇଏ କଲାନି ହେଲା
ଆଜ୍ଞା, ଆପ
ଯାହାର ଇଛା ଯୋଟା ଯାଉ ଯୋଉଟା ଭଲ ଲାଗେ
ସବୁଠୁ
ମୋତେ ସବୁଠୁ ବେଶୀ ପୁରୀ, ପୁରୀ ଗଜା ମୋର ଯେତେଥର ହେଲେ ସେତେ ଥରେ ଇଚ୍ଛା ହୋଇଯାଏ। ହଁ ମୁଁ ବହୁତ ଭଲପାଏ ଜଗନ୍ନାଥ ଧାମ।
କଣ କରିବା ଆଉ, ରଥଯାତ୍ରା କୁ ଯିବେ ନା ନାଇଁ?
ସେଇଟା ତ ପ୍ରୋବ୍ଲେମ ଯାଇପାରୁନି କିନ୍ତୁ ବହୁତ ଇଚ୍ଛା ଯିବାର
ହଁ ଭଗବାନ ଡାକିଲେ ହିଁ ଯାଇ ହବ ମା।
ହଁ ଅ ମୁଁ ଗୋଟେ ବ ଗୋଟେ ବର୍ଷ ରେ ଥରେ ଯାଏ ପୁରୀ। ହଁ ସେ ଭିଡରେ ବି ଠାକୁର ଦେଖି ହବନି। ଫେର୍ ବି ସାଙ୍ଗରେ କିଏ ଯିବା ଦରକାର, ସେମତି ଏକା ବିି ଯାଇ ହେବନି। ଗୋଟେ ବର୍ଷରେ ଥରେଯାଏ, ଦୁଇ ଦିନ ତିନି ଦିନ ବୁଲି କି ଆସେ ପୁରୀରେ ହଁ ଭାଇ ଶୁଭୁଛି?
ଆଜ୍ଞ, ମୁଁ କହିଲି ଅଙ୍କଲ କଣ ସରଭିସ କର
ବାବା ଜବ କରନ୍ତି ଜବ କରନ୍ତି ପ୍ରାଇଭେଟ ସେକ୍ଟରରେ ଗୋଟେ ହେଲା। ହାଲୋ ହାଲୋ ହାଲୋ
ହାଲୋ
ହ ଶୁଭିଲା।
ଆଜ୍ଞା ଭୟସ ଟିକେ ଅପଡାଉନ ହଉଛି ତ, ନେଟୱାର୍କ ପ୍ରୋବ୍ଲେମ ବର୍ଷା ତ ହଉଛି ଦିନ ଯାକ ଆଉ ହଁ ହଁ ହଁ ନେଟୱାର୍ ଅପଡାଉନ, ଜିଓ ର ତାପରେ ବି ବହୁତ ନେଟାର୍କ ଅପଡାଉନ। ଏବେ ଆଗରୁ ବହୁତ ବଢିଆ ଆସୁଥିଲା ସିଗନାଲ, ହଁ ହଁ ହଁ ଆପଣଙ୍କର ଏ ହୋଟେଲ କି?
ଆଜ୍ଞା।
ହଁ ତାହେଲେ ନେଟୱାର୍କ ଠିକ ଠାକ୍ ମୋର ତାହାଲେ ପ୍ରୋବଲେମ୍, ଏୟରଟେଲ ଉପରେ ନେଟଓର୍ ଖରା ବୋଲି ମୁଁ ବିଶ୍ଵାସ କରିପାରୁନି, ତାର ଭଲ ନେଟୱାର୍କ ମୋର ହିଁ ଖରାପ ଅଛି ତାହେଲେ, ଆଜ୍ଞା ଆଜ୍ଞା।
ଆ ସେ ଜାଣିଛି ଆଉ
ହଉ ହଉ ଆଜ୍ଞା, ହଉ ଆଜ୍ଞା। ହଉ ଆଜ୍ଞା, ପଛରେ କଥା ହେବି ଆଜ୍ଞା, ଆଜ୍ଞା ନମସ୍କାର ଆଜ୍ଞା।